ହାଲୋ ଶୁଭୁଛି।
ହଁ।
ଆଉ କଁ କରୁଚୁ।
ଏଇ ବସିଥିଲି ନଈକି ଯାଇ ଥିଲି ତ ଏବେ ଆସିକି ବସିଛି ଆଉ।
ହୁଁ ନାଇ ରେ ଏବେ ପାଣି ହେଇଗଲାଣି।
ହଁ ପାଣି କେତେ ହେଇଗଲାଣି ସକାଳ ଅପେକ୍ଷା ଆଉ।
ହଁ ଏଥର ସ ତ ନଈ ବଢି ହବ ଖାଲି ଚାରିଟା ରେ ସମସ୍ତେ ନଈକି ଦୌଡିବ ଆଉ ନା।
ହୁଁ ମଜା ଲାଗେ ଆଉ।
ଆଜି ଯାଣ ନଈରେ ଖାଲି ମାଛ ପଡୁଛି ବା।
ହଁ।
ବହୁତ ମାଛ ପଡିଛି ନଇରେ ଆଜି ମୁଁ ବି ଯାଇଥିଲି। ବୁଲିବାକୁ ଆଉ ଟିକେ ପରେ ନଈ ରେ ବହୁତ ପାଣି ହେଲାଣି।
ମାଛ ମାନେ ଏପର୍ଯ୍ୟନ୍ତ ବି। ଏପର୍ଯ୍ୟନ୍ତ ବି ମାଛ ପଡୁଛି ଲୋକ ମାରୁଛନ୍ତି ସକାଳୁ ମାରୁୁଛନ୍ତି ତ।
ପରି ମାଛ ମାରୁଛନ୍ତି। କେତେ ମାଛ ଏ ନଈ ଟିକେ ବଢିଲା।
ହୁଁ- ହଁ।
ହଁ ଆଜିବି ବାର ଅଛି ଆଉ।
ହଁ।
ରବିବାରେ ବି ପ୍ରାୟ ଲୋକ ଆଉ ଖାଉନାହାନ୍ତି ଆଇଁଷ ନା। କଣ ଥିବ ତାଙ୍କର ସେ ଆଉ ଖାଉନାହାନ୍ତି ରବିବାରେ ଆଉ ସୂର୍ଯ୍ୟଙ୍କ- ସୂର୍ଯ୍ୟଙ୍କ ବାର ଆଉ। ହୁଁ ମାନେ କହୁଛନ୍ତି କି? ମାନେ ଆମେ କଣ ଠାକୁରଙ୍କୁ ଦେଖୁଛେ କି ସୂର୍ଯ୍ୟ ବି ଗୋଟେ ମାନେ ଠାକୁ ତାଙ୍କୁ କଣ ଆମେ ଡେଲି ଦେଖୁଛେ। ସୂର୍ଯ୍ୟଙ୍କୁ ଆମେ ଡେଲି ଦେଖୁନେ କି ହୁଁ ତ ସେମିତି ଆମେ ଠାକୁ କୁର ନ ଦେଖି ମାନେ ଠାକୁରଙ୍କ ବାର ଯେମିତୀ ସୋମବାର ଆମେ ମହାଦେବଙ୍କୁ ମାନୁଛୁ। ତାଙ୍କୁ ଖାଉନୁ ସୋମବାର ଆମେ କଣ ଆଇଁଷ ଖାଉଛେ କି। ସେମିତି ରବିବାର ଆମ ଠାକୁରଙ୍କୁ ଦେଖୁଛୁ ନା ତାଙ୍କ ବାରୁସନ୍ତି ଆଉ।
ହଁ।
ହୁଁ ଆଉ ଆଜି କଣ ଖାଇଥିଲୁ?
ମୋର ମୁଁ ଅଣ୍ଡା ତରକାରୀ ଆଉ ଭାତ ଖାଇଥିଲି।
ଆଉ ମାଛ।
ମୁଁ ମାଛ ଖାଏନି।
କିନ୍ତୁ ନଈ ମାଛ ଟା ଭଲ ବାହାର ଯୋଉ ଆନ୍ଧ୍ରା ମାଛ ଗୁରା କଣରା ଇ୍ଜେକ୍ସନ ଦେଇକି ଆଉ ମାନେ କେ ତେ କେତେ ଦିନ ମାନେ ମରା ହେଇକି କେତେ କେତେ ଦିନ ପରେ ଆମ ପାଖକୁ ଆଉଛି ନା ଆଉ।
ମତେ କାଇଁ ମ ଭଲ ମାଛ ମତେ ନଈ ମାଛ ଏ ମାଛ କୋଉ ମାଛ ମତେ ଭଲଲାଗେନି।
ହୁଁ, କିନ୍ତୁ ନଈ ମାଛ ଟା ଭଲ ଭିଟାମିନ୍ ଥାଏ। ନା। ସବୁଥିରେ କଣ ଭିଟାମିନ ଥାଏ ନଇରେ ଯେମତି ପୋହଡ଼ା ମାଛ। ପୋହଡା ମାଛ ଟା ଭଲ ଲାଗେ ଟେଷ୍ଟି କିନ୍ତୁ। ତା ଧେରେ କଣ୍ଟା ବହୁତ ଦେଖିକି ଖାଇବାକୁ ପଡିବ।
ହଁ।
ହଁ କଣ ହେଇଥିବ ଆଉ ନା କେତେ ପ୍ରକାର ମାଛ ଅଛି। ଆଜି ତ ଖାଲି ନଈରେ କଣ ମୂଷିଆଳି ମାଛ ପଡିଚି ହେଲା।
ହଁ।
ମୂଷିଆଳି ମାଛ ଟା ଭଲ ମାଂସ ଖାଲି କଣ୍ଟା ନାହିଁ। କିନ୍ତୁ ତାର ଯୋଉ ବାହାରିଛି ଏଡେ ଏଡେ କଣ୍ଟା କାଟିବା ପାଇଁ ଭାରି ଅସୁବିଧା। ଗୋଟେ ଥର ମୁଁ କାଟୁଥିଲି, ତା କଣ୍ଟା ଯୋଉ ପିଠିରେ ଗୋଟେ ବଡ କଣ୍ଟା ଅଛି। ଶାର୍କ ମାଛର କଣ୍ଟା କେମିତିଆ ତାଙ୍କ କଣ୍ଟା ଗୁରା ସେମିତିଆ ଦେଖିବାକୁ। ହାତରେ ପୁରା ପଶିଗଲା ବା।
ହୁଁ।
ହୁଁ ଆଉ କୋଉ ମାଛ ନଈରେ ବେଶୀ ପଡୁଚି।
ପୋହଡ଼ା।
ହୁଁ ପୋହଡା କିନ୍ତୁ ନଈରେ ଚିଙ୍ଗୁଡ଼ି ଟା ଟେଷ୍ଟ ଲାଗେ ସବୁଠୁ। ନା ଚିଙ୍ଗୁଡି ମାଛଟା ଭଲ ଲାଗେ ନଈରେ ଯୋଉ ମାରନ୍ତି ବଞ୍ଚି ପକେଇକି ନା। ଆ ପାଣି ହେଇଗଲେ ତ ଆଉ ମାଛ ମାରି ହୁଏନି ନା। କଣ ସାଙ୍ଗେ ସାଙ୍ଗେ ନଈ ବଢ଼ିଲେ କଣ। ଖାଲ ଢିପ କୋଉଠି କଣ ଥିବ ଜାଲ କଣ ଗଡ଼େଇ ପାରନ୍ତି ବଞ୍ଚିରେ ମାରନ୍ତି ସବୁ। ବଡ ବଡ ଚିଙ୍ଗୁଡି ଖାଲି ପଡେ ବଞ୍ଚିିରେ ଆଉ କଣ ପଡିବ ଚିଙ୍ଗୁଡି ସବୁ ଗୁ ଯୋଉ ଆମର ଠି ଗୁର୍ଜ ଅଛି ସେ ଗୁର୍ଜ ଉପରେ ବସି ମାରନ୍ତି ଖାଲି ଚିଙ୍ଗୁଡି ପଡେ। ହଁ ଗୁଲା ପଡୁଛି କିନ୍ତୁ ମୁଁ ଦେଖିଛି ବହୁତ ଚିଙ୍ଗୁଡି ପଡେ।
ହଁ।
ଏତିକି ବେଳେ ଯିବୁ କୁଆଡେ କହିଲୁ? ମୁଣ୍ଡଳି ବ୍ରିଜ୍ ଯିବା ମୁଣ୍ଡଳି ବ୍ରିଜ୍ ନହେଲେ ଜୋବ୍ରା ବ୍ରିଜ୍ ଦେଖିବୁ ସେମାନେ ବଢିଆ ସେ ମା ମାରିଥିବେ ଯୋଉଠି ତାଙ୍କର ପାଣି ଗେଟ୍ ଖୋଲା ନାହିଁ ସେଇ ଗେଟ୍ ପାଖରେ ନୁହଁ ମାନେ ଗୋଟେ ଲମ୍ବା ଏମିତି ବାଉଁଶରେ କେମିତି ଗୋଟେ ଜାଲ ବାନ୍ଧିଥିବେ ସେ ଏମିତି ମା ଖାଲି ଓହଳେଇ ଦେଇଥିବେ ଉଁ ଏତେ କିଛି କଷ୍ଟ ବି ନାହିଁ ଖାଲି ଏମିତି ଜାଲ ଦିଟା ବାନ୍ଧିକି ଓହଳେଇଥିବେ ମାଛ ଗୁଡାକ ଆପେ ଆସି ଜାଲରେ ପଡୁଥିବେରେ। ବଢିଆ ଲାଗେ ଦେଖିବାକୁ ଏତିକିବେଳେ ଯିବୁ ସେ ବ୍ରିଜ୍ ଉପରେ ଲୋକସବୁ ଠିଆହେଇ ଦେଖୁଥିବେ।
ହଁ ଦେଖ ମାନେ ଭ ମାଛଗୁରା ଦେଖିବା ଟା ଭଲ ଲାଗେଇନି କି?
ହୁଁ ମତେ ବି ମୁଁ ବି ଏ
ପାଣି ଭଟୁଆରେ ମାଛ ମାରୁଥିବେ।
ହୁଁ ସେମାନେ କିନ୍ତୁ ଏମାନେ କଣ ଟିକେ ମାରୁଛନ୍ତି ପାଣି ଫାଣିରେ ପଶିକିନା ତାଙ୍କର କିଛି କଷ୍ଟ ନାହିଁ ସେ ଖାଲି ସେମିତି ଜାଲ ଟାକୁ ବାନ୍ଧି ଦେଇଥିବେ ମାନେ ସେଇ ଯୋଉଠି ପାଣି ଗେଟ୍ ଅଛି ମେନ୍ ଯୋଉ ପାଣି ଗେଟ୍ ଯୋଉ ଖୋଲା ହଉଛି ସେଇଠି ଓହଳିଥିବେ ମାଛ ମାନେ କଣ ମାନେ ତଳୁକୁ ଯିବା କଥା ନାଁ ନାଇଁ ପାଣି ଟା ଜୋରରେ ଯାଉଛି ଯେହେତୁ ତଳୁକୁ ଯିବେନି ସେମାନେ ଓ ଲଟା ଉପରକୁ ଚଢି ଯାଆନ୍ତି ଆଉ ଏଡେ ଜୋର୍ ରେ ସେ ଯୋଉ ପାଣି ଗେଟ୍ ଯୋଉ ବାହାରୁଛି ମାନେ କେଡେ ଜୋରରେ ବାହାରୁଥିବ ଭୁସ୍ ଭୁସ୍ ପୂରା ହେଇ ମାଛ ସବୁ ଜାଲକୁ ମାନେ ବଡ ବଡ ପୋହଡା ପଡେ ରେ। ମାନେ କିଲିକିଆ ଦିି କିଲିଆ ପାଞ୍ଚ ଛଅ କିଲିଆ ବି ବେଳେବେଳେ ପଡିଯାଏ ତାଙ୍କର।
ହୁଁ ହୁଁ।
ଦେଖିବାକୁ ଯିବୁ ମସ୍ତ ଲାଗିବ ପାଣି ଜୋବ୍ରା ବ୍ରିଜ୍ ଉପରେ ଠିଆହେଇ ଦେଖିବୁ ଅଇକା ବଢିଆ ଲାଗୁଥିବ। ସାଉଣ୍ଡ୍ ବି ବଢିଆ ଲାଗେ ନାଁ?
ହଁ।
ସାଉଣ୍ଡ୍ କେମିତି ହଉଥିବ ଭୁସ୍ ଭୁସ୍ ଭୁସ୍। ଯେତେ ଯୋଉ ହୀରାକୁଦ ପାଣି ଛାଡେ ଦେଖିବାକୁ ମଜା ଲାଗେ ନାଁ ପୁରା ଧୂଆଁ ଦେଖାଯାଉଥିବ।
ଭଲ ଦେଖା ଯାଏ କିନ୍ତୁ।
ହଁ। ହଁ ବା ସେଠି ଏଇ ଯୋଉ ବାହାରୁଥିବ ଫାଷ୍ଟ୍ ଯୋଉ ଦିନ ଗେଟ୍ ଖୋଲା ହୁଏ ପୂଜା ହେଇକି ସବୁ ଗେଟ୍ ଖୋଲା ହୁଏନି କି? କେଜାଣି ଗେଟ୍ ଖୋଲିବ ବର୍ଷା ତ ହେଲାଣି ଏଥର ଲଗାତାର ପୁରା ବର୍ଷା ଚାଲିଛି ପାଣି ହେଇଯିବଣି ଯେ ହୀରାକୁଦରେ।
ହୁଁ।
ପାଣି ହେଲେ ସେ ଛାଡିବ ଆଉ। ନାଁ?
ହୁଁ ପାଣି ତ ହେଲେ ଏକାଥରେ ଚାରିଟା ଗେଟ୍ ଖୋଲିବ। ତାପରେ ପୁଣି ଦି ତିନିଟା ଖୋଲିବେ ଖୋଲି ସାରି
ହୀରାକୁଦ ଯାଇଛୁ କେବେ?
ହଁ ଥରେ ଯାଇଥିଲି।
ହଁ ମୁଁ ବି ଥରେ ଯାଇଥିଲି କଣ କହିଲୁ ଗୋଟେ ଯୋଉ ଘ ଣ୍ଟେଶ୍ୱରୀ ମନ୍ଦିର ଅଛି ସେଇଗୋଟା ବଢିଆ ଲାଗେରେ। ମାନେ ଯିବୁ ତ ପାଣି ଉପରେ ଗୋଟେ ଲୁହାର ବ୍ରିଜ୍ ହେଇଥିବ ହେଲା ଦି ଜଣ ଯାଇପାରିବୁ ମନ୍ଦିର ପାଖାପାଖି ଆହୁରି ଥିବ ପାଁଶ ମିଟର ପାଖାପାଖି ହେଲା
ହୁଁ।
ପାଁଶ ମିଟର ପାଖାପାଖି ଥିବ ପୁରା ମାନେ ଏତେ ସରୁ ଜଣେ ହିଁ କେବଳ ଯାଇପାରିବ। ପୁଣି ଯିଏ ସିଆଡୁ ଆସୁଥିବ କେମତି ଯିବ ଚାପା ଚପିରେ ପୁରା ଯଦି ଦିଟା ମୋ ଟା ଲୋକ ପଡିଗଲା ସାମ୍ନା ସାମ୍ନି ଗଲା ସିଏ ସେଇଠି ରହିଲା। ଆଉ କଁ ଏତେ ସରୁ ରାସ୍ତା ଜଣେ ହିଁ ଯାଇପାରିବନି ଭାବୁଥା।
ହଁ।
ଘଣ୍ଟେଶ୍ୱରୀ ଯାଇଚୁ।
ଘଣ୍ଟେଶ୍ଵରୀ ହଁ ଯାଇ ଛୋଟବେଳେ ଯାଇଚି ତ ମୋ ଏତେ ମନେ ନାଇଁ।
ହୁଁ ସେଇଠି ଖାଲି ସେ ଯୋଉ ଘଣ୍ଟ ସେଇଠି ମାଙ୍କଡ ବି ବୋହୁତରେ।
ସେଠି ପେଡା ଦିଆ ହୁଏ ପେ ମାଛମାନୁଙ୍କୁ ପେଡା ଦିଆ ହୁଏ ଖାଇଆ ପାଇଁ।
ସେଠି ନୁଅଁ ସେଇଟା କୋଉଠି ଦିଆ ହୁଏ କହିଲୁ ହୁମାଡୁମା ନାଇଁ ଆ ସେଇ ସମ୍ବଲପୁର ଏରିଆରେ।
ମୋର ମନ ଅଛି ମଁ ପେଡା ଛୋଟବେଳେ ଯାଇଥିଲି ପେଡା ଧୁଏ ମାଛମାନୁଙ୍କୁ ସବୁ ସବୁ ପକାନ୍ତି ଖାଆନ୍ତି ମୁଁ ଦେଖିଛି। ଛୋଟବେଳେ ଯେତବେଳେ ମୋର ଏବେ ବି ଏତେ ମନେ ନାଇଁ। ହୁଁ।
ହୁଁ ବଡ ବଡ ମାଛ ହେଇଟୁ ମାଛ କେହି ଧରନ୍ତି ବି ନାହିଁ ତାକୁ। ମାନେ କଥାରେ ଅଛି ଜଣେ ଯୋଉ କାଟୁଥିଲେ ମାଛ ସିଏ ପଥ୍ ସେ ମାଛ ଅଭିଶାପ ଦିଆ ହେଇଚି କି କଣ ତ କଣ ଥିବ ଠାକୁରଙ୍କର ମୁଁ ଜାଣିନି ତାଙ୍କର ଅଛି ଅଭିଶାପ ଦେଇଥିଲା ସେ ମା ଛ ଯିଏ କାଟିବ ପଥର ହେଇଯିବ ଜଣେ ମାନିରା ନାହିଁ ସିଏ କା ଟୁଥିଲା ମାନେ ସ୍ତ୍ରୀ ଲୋକଟା ବୋଧେ କି ପୁରୁଷ ଲୋକ କେଜାଣି ତାର ଗୋଟେ ମନ୍ଦିର ବି ଅଛି ମାନେ ସିଏ ପନିକି ଥୋଇକି କାଟୁଥିଲେ ସିଏ ପଥର ହେଇଗଲେ ପୁରା।
ସିଏ ପଥର ହେଇଗଲେ ପୁଲା ମୁଁ ଦେଖିନି।
ହଁ ସେ ହୁମା ଡୁମା ପାଖୁକୁ ଗଲେ ଏଠି ତ ବଡ ବଡ ମାଛ ସେଠି ଦଉଛନ୍ତି କଣ ମୁଡି ଆଉ ଏମତି ଛୋଟ ଛୋଟ ନ ଡୁ ଦଉଛନ୍ତି ଧଳାର।
ହୁଁ।
ସେରା ସେଇରା ନା କଣ ଇନ୍ତି ଦଉଛନ୍ତି ତ ଛୋଟ ଛୋଟ ତାଙ୍କୁ ଖାଇବା ପାଇଁ ତମେ ସେଇଠି କିଣିକି ତାଙ୍କୁ ପକେଇବ। ସେମାନେ ଖାଇଆକୁ ଆସିବେ ବୋହୁତ ବଡ ବଡ ମାଛ ଦେଖିବ ତ ସୁନ୍ଦର ଲାଗୁଥିବେ ପୁରା। ସେ ମନ୍ଦିରଟା ଫୁଣି ପାଣି ମଝିରେ ଯିଏ ଯିବ ଦେଖିଆକୁ ହଁ ସେଇଠୁ ଡଙ୍ଗାରେ ପାରି ହେଇକି ସେପୁଟୁକୁ ଯିବ। ହେଲା କିନ୍ତୁ ହୁମାଡୁମା ମନ୍ଦିରଟା ନା ଟିକେ ଦେ ଖିବୁ ବଙ୍କା କଣ ଯାହା ଅଛି ଆଗୁରୁ ଆଉ ନା। ଟିକେ ନାକୁ ଏନ୍ତ୍ ତେର୍ଛା ହେଇକି ମନ୍ଦିରଟା ଥିବ ସିଧା ସବୁ ମନ୍ଦିର କଣ ସିଧା ନା ନାଇଁ। ସିଏ ଟିକେ ଏମତି କଁ କି ବଙ୍କେଇ ଯାଇଥିବେ ଦେଖିବୁ ମନ୍ଦିରଟା। ଚାହିଁଲେ ଗୁଗୁଲରେ ବି ଦେଖିପାରିବୁ ମନ୍ଦିରଟାକୁ। ଆଉ ଘଣ୍ଟେଶ୍ଵରୀ ଠି ତ ଖାଲି ଘଣ୍ଟ ଟଙ୍ଗା ହେଇଥିବ ଆଉ କିଏ କଣ ମାନସିକ କରୁଥିବେ ବୋଧେ ନା କଣ ମତେ ଲାଗୁଚି ସେମାନେ ନେଇକି ଘଣ୍ଟ ଟଙ୍ଗଉଥିବେ ବୋଧେ। ସେଠି ଗଛରେ ଖାଲି ଘଣ୍ଟ ବଣ ଗୋଟେ ବଡ ଘଣ୍ଟ ବି ଅଛି ସବୁଠୁ।
ହୁଁ।
ଆଉ କଣ ଆଉ ସେତ ହିରାକୁଦ ଦେଖିଆକୁ ଯାଆନ୍ତି ଯିଏ ଯାଆନ୍ତି ପିକନିକ୍ ସବୁ ଫାଷ୍ଟ କୋଉଠିକି ଯାଆନ୍ତି ହୁମାଡୁମା ସେଇଠି ଅଛି ପାହାଡ ନା। ସେଇଠି ଫାଷ୍ଟ ଗାଧେଇକିଣା ହୁମା ଡୁମା ଯିବେ ହୁମା ଦୁମା ବୋଧେ ଡୁମା ନୁହଁ ଦୁମା କିଏ ହୁମା ଡୁମା ବୋଧେ। ହେଲା ହୁମାଡୁମା ତାପରେ ଯାଆନ୍ତି ବୋଧେ ଘଣ୍ଟେଶ୍ଵରୀ। ତାପରେ ହିରାକୁୁଦୁ ଡ୍ୟମ୍ ପାଖକୁ ଯାଆନ୍ତି ହେଲା। ପୁରା ଉପରକୁ ଯିବୁ ଦେଖିବୁ ବୋହୁ ମାନେ ସେ ଅଛି ଘର ଟା ଲାଇଟ୍ ହାଉସ ହେଲା। ସେ ଲାଇଟ୍ ଇ-ଲାଇଟ ହାଉସ ରେ ପଶିକି ଯିବୁ ମାନେ କେମିତିଆ ପାହଞ୍ଚ କହିଲୁ ଫାଷ୍ଟ ଟିକେ ଚଉଡା ଲାଷ୍ଟକୁୁ ପୁରା କ ଏମିତି ବୁଲି ବୁଲି ଯାଇଚି ନା ପାହାଞ୍ଚଟା ଉପରକୁ ଯିବୁ ଏମିତି ଟିକେ ଚଉଡା ହେଲେ କରୁକୁନା ଏତିକି ସରୁରେ। ଯେ ଚଢିବ ତ ଭଲ ଆରାମ ସେ ଚଢିଯିବ ମାନେ ଚଉଡା ପାହାଞ୍ଚ ରେ। ଯେ ଓଲ୍ଲେଇବ ସେ ପୁରା ସରୁରେ। ମୁଁ ଯୋଉ ଯାଇଥିଲି ମତେ ଏତେ ଜୋର ଡର ଲାଗିଲା ମତେ ଲାଗିଲା ମୁଁ ଖସିକି ଏଇଠୁ ପୁରା ଯେମିତି ତଳେ ପଡିବି ଆଉ। ତଥାପି ପଳେଇ ଆସିଲି କିନ୍ତୁ ପୁରା ଉପରକୁ ଯିବୁ ସେ ଲାଇଟ୍ ହାଉସ ର ଦେଖିବୁ ଉପରୁ ପୁରା ହୀରାକୁଦ ଡ଼୍ୟାମ ଦେଖା ଯାଉଚି। ଭଲ ଆସୁଛି ସମ୍ବଲପୁର ଯିବାକୁ ତ ଭଲ ମାନେ କଣ କହିଲୁ ଭଲ ଭଲ ଜାଗା ଅଛି ତାପରେ ସମଲେଶ୍ୱରୀ ମନ୍ଦିର ଯିବୁ। ଏବେ ତ ପୁରା ଆମେ ଗଲାବେଳେ ଏତେ କାମ ନଥିଲା। ଏବେ କିନ୍ତୁ ସମଲେଶ୍ଵରୀ ମନ୍ଦିର ତ ମାନେ ବଢିଆ ହେଇଗଲାଣି ଯେତିକି ଫୋନରେ ଦେଖିଚି। ଭଲ ହେଇଗଲାଣି ଏବେ ମୁଁ ଦେଖୋଉନି କି ଫୋନରେ।
ହଁ ଏବେବି କାମ ହେଇଯାଉନ୍ତି ସବୁ ମନ୍ଦିର ମାନଙ୍କରେ ନୂଆ ନୂଆ କାମ ହୋଉଚି। ସେପାଇଁ ସବୁ ଚେଞ୍ଚ ହବଣି ଆଉ।
ସବୁ ମନ୍ଦିର ମାନେ ବଡ ବଡ ଜେମିତିଆ ସମଲେଶ୍ଵରୀ ପୁରୀ ଆମ ଚଣ୍ଡୀ ମନ୍ଦିର ବି ସବୁ ମାନେ କାମ
ଚଣ୍ଡିମନ୍ଦିର ତ ପୁଣି ଭାଙ୍ଗି ଯାଇଚି ପୁଣି ସଜଡ଼ା ହେଲାଣି କି ନାଇଁ କେଜାଣି।
ହଁଁ ତାଙ୍କ ଦଧିନୋଉତି ଭାଙ୍ଗି ଯାଇଚି କଣ।
ହଁ ଘଡଘଡି କେମିତି ମାରିଲା ଯେ ଦାଧିହାଣ୍ଡି ଭାଙ୍ଗି ଗଲା।
ସେଇଆପା ମାନେ ଘଡଘଡିର କେତେ ପାୱାର ଲୋକଙ୍କୁ ମାରି ଦୋଉଚି ସିଏ।
ହୁଁ।
ଆମର ଏଇଠି ବି ଗୋଟେ ପଥର ଗୁର୍ଜ ଅଛି ଯୋଉ ସେଠି ଘଡଘଡି ମାରିଚି ପ ସେଗୁରା ସବୁ ମେଲି ଯାଇଚି ପୁରା।
ହୁଁ ହୁଁ।
ହୁଁ ଆଉ କେମିତି ମେଲିବ ଶୁଖିଲାରେ ଘଡଘଡି ମାରିକି ହିଁ ସେ ମେଲି ଯାଇଛି।
ହୁଁ।
ଏବେ ତ ଖାଲି ଦିନ ରାତି ସମସ୍ତେ ନଈକି ଦୌଡିବେ ନଈ ବଢି ଦେଖିବାକୁ ଆଉ ବଢିଆ ଲାଗେ ନଈ ବଢି କିନ୍ତୁ ନା? ଆଗେ ତ ମାନେ ଏ ଏତେ ଯୋରେ ଆଗେ କଣ ସବୁ ନଈ ବଢି ଲୋକ ଜାଣି ପାରୁନଥିଲେ। ସବୁ ମାନେ ଭାସି ଫୁସି ଯାଉଥିଲେ ମାନେ ତାଙ୍କୁ ସେ ରହିବାକୁ ବି ଜାଗା ନଥିଲା ଲାଫିରେ ଏବେ ତ ସବୁ ମାନେ ଟିଭି ଦ୍ଵାରା ଫୋନ ଦ୍ଵାରା ଆ ସବୁ ଜାଣିଦୋଉଚୁ କେତେବେଳେ କଣ ହୋଉଚି ନା। ଆଗେ ରେଡ଼ିଓ ଏ ରେଡିଓରେ ସବୁ ଶୁଣୁଥିଲେ କେତେବେଳେ ବାତ୍ୟା ହବ ବନ୍ୟା ହବ ବର୍ଷା ହବ ଆମ ତ ସବୁ ଜାଣି ଦେଉଛେ ଏବେ। ପନ୍ଦର
କଣ ତ ମେସେଜ ପଳେଇ ଆସୁଛି ଆଉ।
ହଁ ଗଭର୍ଣମେଣ୍ଟ ସାଙ୍ଗେ ସାଙ୍ଗେ ମେସେଜ ଦେଇ ଦୋଉଚି କି ଆପଣଙ୍କ ଅଞ୍ଚଳରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ବର୍ଷା ହବାର ସମ୍ଭାବନା ଅଛି ନା।
ଅଁ-
ସବୁ ସତର୍କ କରେଇ ଦଉଚି ଆଉ ଆଗିକା ଲୋକ ଏମତି କେତେ ମରୁଥିଲେ ନା କେତେ ଗାଈ ଗୋରୁ ଭାସି ଯାଉଥିଲେ ଖାଇବାକୁ ଲୋକ ପାଉନଥିଲେ ପୁଣି ତାଙ୍କ ପାଇଁ ରିଲିଫ୍ ଆସେ। ଆମେ ଶୁଣିଚେ ନାରେ ବହିରେ ନାଇଁ କି ନଈ ବଢି ଦୃଶ୍ୟ। ଦେଖିବାକୁ ସିନା ସୁନ୍ଦର୍ କିନ୍ତୁ ଯଉ ମାନେ ଇଏ କରିଥିବେ ମ ଯାହା ଯଉଠି ପଶିଯାଉଥିବ ପାଣି ସେମାନେ ବହୁତ୍ ହଇରାଣ ହଉଥିବେ କିନ୍ତୁ ସାପ ହେରିଆ ବି ବୁଲିଥିବେ ନା।
ଆଉ ଶୋଇବା ବି ହଇ -ଖାଇବା ପାଇଁ ହଇରାଣ୍ ହେଇ
ହୁଁ ଖାଇବା